ନମସ୍କାର।
ନମସ୍କାର ନମସ୍କାର କଣ କରୁଛ?
ଏ ଗାଧେଇକି ଆସିଲି ଆଉ।
ଅହ ଆଜି କଣ ଏତେ ଜଲ୍ଦି ଗାଧେଇ ପଡିଛ?
ଆଜି ଏଇଥିକି ଗଛରେ ଯୋଉ ଘାସ ମରା ଔଷଧ ପକଉଥିଲି ତ ସେ ଦେହରେ ଟିକେ ଛିଟିକିଲା ପକେଇଲା ବେଳେ ତ ମୁଁ ଗଲି ଯାଉଛି ଗାଧେଇ ପଡ଼ିବି ଏକାବେଳେ ତାପରେ ଖରା ବି ହେଲାଣିି ନା ଗାଧେଇପଡ଼ିଲି ଜଲ୍ଦି ଆଉ
ହଁ ଆଜି ଜାଣିକି ଟିକେ ଖରା ହେଇଛି ନା?
ହଁ।
ଦି ତିନ ଦିନ ହେଲା ତ ଖରା ଫରା କିଛି ହଉନଥିଲା।
ହଁ ବା ଡ୍ରେସ ହେରିକା ସବୁ ଘରେ ଶୁଖୁଥିଲା ବାସ୍ନା ହଉଛି ଅଲଗା ପ୍ରକାର
ହଁ ହଁ ଆଉ ତମ ବୋଉ?
ମା ଗଲା ଏଇନା ଗାଧେଇବାକୁ ବା ମୁଁ ଆସିଲା ପରେ
ଅହ ନାଇ ମୁଁ ତ ଆମର ଗଛ କଟା ହଉଛି ବାହାରେ ସେ ଗଛ କଟା ଯୋଉ ମେସିନ୍ ଟା ଖରାପ ହେଇଗଲା ମ-ମ ସେଇଟା କଣ ତାପରେ ମତେ ଏମିତି ମାପ ଫିତା ମାଗିଲେ ଦବାକୁ ଯାଇଥିଲି ତାପରେ ମୁଁ ଏଇନା ଖାଇବା ଆସିଲା ଜଳଖିଆ ତାଙ୍କ ପାଇଁ ସବୁ ଯୋଉ ମାନେ କାମ କରୁଛନ୍ତି
ହଁ।
ହଁ ସେ ଖାଇଲେ ଏଁ ତାପରେ ମୁଁ ଏମିତି ବଇଛି ଆଉ ବସଛି ଏଇ ଏଠି ଦେଖୁଛି ଆଉ କଣ ସବୁ ଚାଲିଛି
ଓହୋ ଏଇ ଗଛ କାଇଁ କଟା ହଉଚି କି?
ଆରେ ଆମର ଅ ଗଛ କଟା ହଉଥିଲା କଣ ନା ସେ ଗଛ ଗୁଡା ସବୁ କାଟିକି ବିକ୍ରି କରାହେଇଥାନ୍ତା ଯୋଉ ଆମ ଘର ଅଳିଆ ହଉଛି ଯୋଉ ପବନ ଫବନ ଦେଲା ବେଳକୁ ଚାଖୁଣ୍ଡା ପତ୍ର ପୁରା ପଡୁଛି ଆସିକି
ଓହୋ।
ଅଁ ତ ସେଆ କର ହେଇ ଥାନ୍ତା ସେ ସେ ଗଛରେ ଗୋଟେ ମହୁମାଛି ବସା କରିଥିଲା ପୁରା ହଁ ମାନେ ଯୋଉ କଣ ବାଘଡା ମହୁ ଯୋଉଟା କୁହନ୍ତି
ମୁଁ ଜାଣିନି।
ହଁ ସେ ପୁରା ବହୁତ ମାରାତ୍ମକ ମାନେ ତମେ ଯଦି ତାଙ୍କ ବସା ସା ଭାଙ୍ଗିବ ସିଏ ତମ କୁ ଗୋଡେଇ ଗୋଡେଇ ପୁରା ମାରିଦେବେ ଜୀବନରୁ ହି ମାରିଦେବେ କେତେ ମାତ୍ରାରେ ଆସି କାମୁଡିବେ ମାନେ ପାଣି ଭିତରେ ବି ତମେ ଯଦି ପଶିଯିବ ପାଣି ଭିତରେ ବି ଯାଇକି ମାରିବେ
ଆଚ୍ଛା ଆଚ୍ଛା।
ହଁ ତ ଡରିକି ଯିଏ ଗଛ କଟାଳି ସିଏ କହିଲେ ଆମେ ଯଦି ଏଟା କା ଇଉ ମାନେ ସେ ଆଉ ରଖିବେନି ତମ ଘର ଫରେ ପଶିଯିବେ ତ ବାବା ମନା କଲେ ବାବା କହିଲେ ହଉ ଠିକ ଅଛି କାଟନି ଇଏ ହେଲାଣି ଦଶ ଦିନ ତଳର କଥା ହେଲା।
ହୁଁ ହୁଁ।
ତାପରେ ସେଉଠୁ ଦି ଦିନ ତଳେ ଦେଖିଲା ବେଳକୁ ମାନେ ସେ ମହୁମାଛି ମାନେ ଯୋଉ ବଷା ଟା ହେଇଥିଲା ମହୁମାଛି ବସା ମହୁମାଛି ସବୁ ଥିଲେ। ମାନେ ସେମାନେ ପୁରା ଗାୟକ ପୁରା କେହି ନାହାନ୍ତି। ମାନେ ଯେମିତି ସେଠି କିଛି କେବେ ଆଗରୁ କେବେ ଥିଲା ହିଁ ନାହିଁ ସେଇଭଳିଆ।
ହୁଁ ହୁଁ।
ତ ସେଥିପାଇଁ ପୁଣି କଟା ହେଇଯିବ ସେଇଟା ଆଉ।
ଓହୋ ଆଚ୍ଛା ଆଉ ଯେ ମହୁ ମହୁ ବାହାରିଲ ନା ନାଇଁ।
ମହୁମାଛି ବା ନେଇକି ପଳେଇଲେ ମାନେ ଏମିତି ଲାଗୁଛି କି ସେଠି କିଛି ମହୁମାଛି ବସା ହିଁ ନଥିଲା। ପୁରା ଶୂନ୍ୟ। ହଁ ପୁରା ଫେଣା ହିଁ ନାହିଁ ସେଠି ପୁରା ଗାୟବ।
ହେଲା
ହଁ ସିଏ ଯେତେବେଳେ ଯାଆନ୍ତି ସବୁ ନେଇକି ପଳାନ୍ତି ଅଧା ଅଧା କରିକି।
ହୁଁ ହୁଁ କଣ ୱାର୍କର ନା କଣ?
ହ ମାନେ ସିଏ କଣ କରନ୍ତି ନା ମହୁ ସବୁ ଶୋଷି ନିଅନ୍ତି। ହେଲା ତାଙ୍କ ତାପରେ ତାଙ୍କ ଫେଣା ନେଇକି ପଳାନ୍ତି।
ଓ ହୋ ଏମିଦି ଥାଏ।
ହଁ।
ହୁଁ ହୁଁ ଆଚ୍ଛା।
ଆଉ। ନା ମୁଁ ଖାଇଥିଲି ଚୁଡ଼ା ନଡ଼ିଆ କଦଳୀ। ଚିନି ବଳି ଖାଇଥିଲି ତାପରେ ଏଇନା ଅ ମୋ ଝିଅ ପାଇଁ ଆସିଥିଲା ଇଟିଲି ତରକାରୀ ସେ ତ ଏତେ ଖାଇପାରିବନି। ମୋତେ ଅଧା ଦେଲା ସିଏ ଅଧା ଖାଇଲା ଆଉ।
ଓହୋ ଆଛା ନା ପୁଅ
ପୁଅ ପଢଳେଇଛି କଲେଜ।
ଆଚ୍ଛା ଆ୍ଛା ହୁଁ ହୁଁ ଝିଅ କଣ କରୁଛି କି?
ଜିଓ ତାର ଫୋନ୍ ଚିପୁଛି। ଫୋନ ଚିପୁଛି ତ ବାପା ଆ କଣ ଡକୁମେଣ୍ଟ ମାଗୁଥିଲା। ପିଏମ୍ ବିଦ୍ୟାଲକ୍ଷ୍ମୀ ଆପ୍ଲାଏ କରିବେ ବୋଲି ଡକ୍ୟୁମେଣ୍ଟ ମାଗୁଥିଲା ତା ବାପା କହିଲେ ରାତିରେ ରାତିକି ଆସେ ଦେବି।
ଓହୋ ସେ ଲୋନ୍ କଥା ବୁଝିଲେ ତାହେଲେ?
ହଁ ବୁଝିଲା ଯାଇକି ବୁଝିକି ଆସିଥିଲା ପାନକାର୍ଡଟା ତାର କଣ ହେଇଛି ନା। ପ୍ୟାନକାର୍ଡ ତାର ଅଛି ହେଲା କିନ୍ତୁ ବ୍ୟାଙ୍କ ବ୍ୟାଙ୍କ ବାଲା କହିଲା କି ପ୍ୟାନକାର୍ଡ ତମର ନାହିଁ ମାନେ ପ୍ୟାନକାର୍ଡ ବୋଧେ ଲିଙ୍କ ହେଇନି। ହଁ। ଲିଙ୍କ ହବ ଯାଇକି ସେ କରେଇବ ଆଉ ତାପରେ ଯାଇ ଲୋନ୍। ଯାହା କରିବ ପ୍ୟାନକାର୍ଡ଼ଟା ନିହାତି ଦରକାର। ହଁ ଯିଏ ପାଠ ପଢେ ତାରି ଆକାଉଣ୍ଟରେ ହିଁ ଲୋନ୍।
ଓହୋ ଆଚ୍ଛା ଆଚ୍ଛା।
ଆଉ ଯୋଉ ଏଇ ଯୋଉ କହୁଥିଲେ ଯୋଉ ପଚାଶ ହଜାର ଟଙ୍କା ଯୋଉ ନେଇଥିଲା କଲେଜ ଆଡମିସନ ବେଳେ। ସେଇଟା କଣ ଫେରେଇବେ?
ହଁ ସେଇଟା ବୁଝିଲି, ମାନେ ମୋ ଝିଅ ବୁଝିଲା ମ ମତେ ସେ କହୁଥିଲା, ମାନେ ଆକ୍ଚୋଲି ମୋର ଜଣେ ମାନେ ମୋର ଜଣେ ହେବେ ମାନେ ଭାଉଜ ଭଳିଆ ତାଙ୍କଠାରୁ ମୁଁ ବୁଝିଥିଲି। ତାପରେ ଝିଅ ତାଙ୍କ ସହିତ କଥା ହେଲା ସିଏ ଜାଣିପାଇଲା ଆଉ ମୁଁ ତ ବୁଝିପାରିବିନି। ତ ସିଏ କହିଲେ କି ଅ ମାନେ ବ୍ୟାଙ୍କ୍ ଧର ତମେ ଧର ଛଅ ଲକ୍ଷ୍ୟ ଟଙ୍କାରେ ଫୋନ୍ କରୁଚ।
ହଁ।
ତ ତମେ ଧର ପଚାଶ ହଜାର ଅଲରେଡି ତମେ ପେମେଣ୍ଟ କରିଦେଇଚ ହେଲା। ତ ବ୍ୟାଙ୍କ୍ ବ୍ୟାଙ୍କ୍ ତମର ଛଅ ଲକ୍ଷ୍ୟ ଟଙ୍କାର ଲୋନ୍ ପକେଇବ। ଆଉ ସେ ପଚାଶ ହଜାରଟା ତାଙ୍କୁ ଦବା ବଦଳରେ ତମକୁ ଦେଇଦବ ରିଭର୍ସ କରିଦବ।
ଓହୋ ଏମିତି ହବ ତାହେଲେ ହେଇପାରିବ ତାହେଲେ।
ହଁ ହଁ ବ୍ୟାଙ୍କ୍ ବାଲା ଯେତେବେଳେ ପଇସା ପଠେଇବେ ପ୍ରଥମ ତମକୁ ଫୋନ୍ କରିକି ପଚାରିବେ ତାପରେ ହିଁ ପଠେଇବେ।
ଓହୋ କଣ ଏକାବେଳେ ପଇସା ଦେଇଦବ ନାଁ ମାନେ ସେମିଷ୍ଟାର ଅନୁସାରେ ଅଧା ଅଧା କରିକି ଦବ?
ଏକାବେଳେ କିଛି ପଇସା ଦିଆ ହୁଏନି ସେମିଷ୍ଟାର ୱାଇଜ ହିଁ ଦିଆ ହୁଏ।
ଓହୋ ଆଚ୍ଛା, ବ୍ୟାଙ୍କ୍ ବି ସେଇ ସେମିଷ୍ଟାର ୱାଇଯ ହିଁ ଦବ।
ଫାଷ୍ଟ ଯୋଉ ତା ଫାଷ୍ଟ ସେମିଷ୍ଟାରରେ ଥିଲା ଲକ୍ଷ୍ୟ ତେୟାଳିଶ୍ ହଜାର।
ହଁ।
ସେ ଲକ୍ଷେ ତେୟାଳିଶ ହଜାରରୁ ପଚାଶ ହଜାର ଆମକୁ ଦବ ବ୍ୟାଙ୍କ୍। ଆଉ ଯୋଉ ସତାନବେ ହଜାର କି କେତେ ରହିଲା।
ହୁଁ।
ତାକୁ ସେ ଦେବ ଅହ ଯଉଁ କଲେଜକୁ।
ଅ ହୋ ଆଚ୍ଛା ସେ କଲେଜକୁ ଡାଇରେକ୍ଟ ହେଇଯିବ ଆଉ।
ହଁ ସେ କଲେଜକୁ ଡାଇରେକ୍ଟ ଦେଇଦବ। ଆଉ ତମର ଖା ଖାଦ୍ୟ ପାନୀୟ କଣ ହେଇଥିଲା?
ଖାଦ୍ୟ ସକାଳୁ ଏଇ ଗଜାମୁଗ, ଆଉ କାକୁଡି ଆଉ ଡାଳିମ୍ବ ହଉ। ମା ଦେଇଥିଲା ଖାଇବାକୁ ଏତିକି ଖାଇଚି ଆଉ କିଛି ଖାଇନି। ମା ଆସିଲେ ରୋଷେଇ କଲେ କଣ ଖାଇବି ଆଉ।
ଓହୋ ଭଲ ଆଉ ଆଉ ତମ ବାପା ସ୍କୁଲ୍ ପଳେଇଚନ୍ତି ନାଁ କଣ?
ହଁ ବାପା ସକାଳୁ ଏବେ ସକାଳୁଆ ସ୍କୁଲ୍ ହଉନି ପଚିଶ ତାରିଖ ଯାଏଁ କହିଛି। ଏପଟେ ଏରିଆରେ ହେବ ବେଲିକା ସକାଳୁଆ ସ୍କୁଲ୍ ତ ବାପା ସକାଳ ଛଅଟାରୁ ଉ ଠିକ୍ କଲିଣି ସ୍କୁଲ୍ ଆଉ ଆ ସେ ଯିବେ ବୁଧେ।
ଆଚ୍ଛା ଆଉ ଆମର ଆମର ଆଡେ ଜ୍ୟେଷ୍ଠ ପୂର୍ଣ୍ଣିମା ଯୋଉ ହବ ତମେ ଆଡେ ଆସୁନ।
ହଁ କେବେ ବା ଅଣତିରିଶ୍ ନାଁ ତିରିଶ୍ ତାରିଖ କେବେ ଗୋଟେ ଅଛି ପା ମୋର ମନେ ନାହିଁ।
ଅଣତିରିଶ୍।
ହୁଁ।
ତମ୍ବା ପାଖରେ ରହୁଚ ଘର ଏଇ କୋଡିଏ କିଲୋମିଟର ଭିତରେ ବୋଧ ହବ।
ହଁ ହଁ ଅଳ୍ପ ବାଟ।
ଆ ଆସୁନ।
ହଁ ଦେଖିକି ଯିବି ଆଉ।
ଆସ ବୁଲାବୁଲି କରିବ ଠାକୁର ଦର୍ଶନ କରିବ ଏବେ ତ ବହୁତ ତିଆରି ହେଇଗଲାଣି ଯେତେବେଳେ ଲାଷ୍ଟ ଆସିଥିଲା ସବୁ ତିଆରି ଚାଲିଥିଲା ଏବେ ପୁରା ସେଭେଣ୍ଟି ଏଇଟି ପରସେଣ୍ଟ ତିଆରି ସରିଲାଣି।
ଭାଇ ଜଲ୍ଦି ଜଲ୍ଦି କାମ କରିଦଉଥିବେ ଏଇ ଯୋଉ ଇଏ ପାଇଁ ଆଉ ମେଳା ପାଇଁ ଆଉ।
ହଁ ଜଲଦି କାମ ତ କଣ କରୁଛନ୍ତି ମୁଁ ଜାନି ବାକି ଗୋଟେ କଣ ପଥରର ମନ୍ଦିର ତିଆରି କରୁଥିଲେ ମାନେ ମେନ୍ ଯୋଉ ମନ୍ଦିର ସେଇଟା ବ ସେଇଟା ବନା ହେଇକି ଛାତ ଫାତ ପୁରା ପଡିକି ମାନେ ପିଣ୍ଡି ବହୁତ ବଡ ପିଣ୍ଡି ବନେଇଛନ୍ତି ହେଲା ଆଉ ତାପରେ ପୁଣି ତା ସାଇଡ କୁ ପୁଣି ଗୋଟେ ପଥରରେ ମନ୍ଦିର ବନଉଥିଲେ ସେଇଟା ଆଉ କାହା ମନ୍ଦିର ମୁଁ ଆଉ ଜାଣିନି।
। ଆଚ୍ଛା ଆଚ୍ଛା ଏଇ ଜଗନ୍ନାଥଙ୍କର ନାହିଁ ସେଠି ମୂର୍ତ୍ତି
କଣ ଜଗନ୍ନାଥ।
ହଁ।
ନା ମୁଁ ଆଉ ଜାଣିନି। ମୁଁ ଜାଣିନି କାମ ଚାଲିଛି କାମ ସେମିତି ଚାଲିଛି ଆଗରୁ ଯୋଉଠି ହାଟ ବସୁଥିଲା। ମାନେ ପଡିଆରେ ସେଠି ସବୁ ପ ପଥର ଥୋଇକି କଟାକଟି କରୁଛନ୍ତି ବୋଲି ସେଠି ଆଉ ହାଟ ବସି ପାରୁନି। ହାଟ ରୋଡ ଉପରେ ରୋଡ ସାଇଡ ରେ ବସୁଛି। ଆଉ ସେଇ ରୋଡ ସାଇଡ ରେ ବସିଲା ବେଳକୁ ମାନେ ନେମାଳ ହାଟ ଯୋଉଟା ସେଇଟା ବହୁତ ବଡ ହାଟ। ହାଟ ସେଠି ବହୁତ ବେପାରୀ ଆସିଥାନ୍ତି। ମାନେ କଳ୍ପନା ବାହାରେ ତ ସେ ପୁରା ଏତେ ଭିଡ ହେଇଯାଉଛି ଯେ ସେ ବନ୍ଧ ବାଟେ ଯିବା ପୁରା ମୁସ୍କିଲ।
ହଁ ରାସ୍ତା କଡ଼ରେ ବସିଲେ ତ ଅଟୋମେଟିକ ଭିଡ଼ ହିଁ ହବ ନା।
ହଁ ତାପରେ ଆଜି ବି ଆମର ବୁଧବାର ସେଇ ହାଟଟା ଅଛି ବି।
ହୁଁ ହୁଁ ଆଛା ଆପଣ ତାହେଲେ ସେଇଠୁ ସବୁ ପରିବା ପତ୍ର ଆଣନ୍ତି। ।
ନା ଆମର ତ ହାଟରୁ କେହି ଏତ ଆଣନ୍ତିନି ନେମାଳ ହାଟ କେହି ଯାଆନ୍ତିନି। ଆମ ଘର ପାଖରେ ପଡେ ଆଉ ଗୋଟେ ବରିଘାଟ ଅଛି ସେଇଟା ପଡେ ଆଉ ଗୋଟେ ଜାଗୁଳି ବଜାର। ହାଟ ବିଲପାଲ ହାଟ ସେଟା। ପଡେ ତ ଆମେ ସେଇଠୁ ଆଣୁ ନେମାଳ ଏତେ ବାଟ କାହିଁକିଇ ଯିବ।
କେତେ ବାଟ କିଏ ଆପଣଙ୍କ ଘରଠାରୁ ଯଉ ହାଟଟା?
ତା ପାଞ୍ଚ କିଲୋମିଟର ଭିତରେ।
ନେମାଳୟ ବି ତ ସେଇ ଆଗ ସେଇ ଚାରି ପାଞ୍ଚ କିଲୋମିଟର ହବ ବଧେ।
ସେଇ ନିମାଳ ହା ଟଟା ନେମାଳ ହାଟ ଟା ପାଞ୍ଚ କିଲୋମିଟର ବାକି ଯୋଉ ହାଟ ଦି କିଲୋମିଟର।
ଓହୋ ଆଚ୍ଛା।
ସେଠି ବି ଏକା ହିଁ ପରିବା ଏକା ହିଁ ପରିବା ମିଳେ।
ହୁଁ ହୁଁ ସେଟା କେବେ କୋଉ ବାର ବସେକି?
ଏଇଟା ରବିବାର ବସେ ଆଉ କଉ ବାର ବସୁଥିବ ମୁଁ ଜାଣିନି ନେମାଳ ହଟରେ କିନ୍ତୁ ବୁଧବାର ଶନିବାର ବସେ।
ଓହୋ ଆଚ୍ଛା ଆମ ଏପଟେ ବି ସେଇ ବୁଧବାର ଶନିବାର ହିଁ ବସୁଛି ହାଟ।
ତମେ ଯାଅ ହାଟକୁ ହଁ ହଁ ଆଜି ବୁଧବାର।
ଓହୋ ହଁ ମୁଁ ଥିଲା ଯୋଉ ମାନେ ଆ ପୂର୍ବରୁ ଯୋଉଠି ରହୁଥିଲି ସେଠି ଗଲା ସେଠି ଥିଲାବେଳେ ସବୁବେଳେ ଯାଏ ବାପାଙ୍କ ସାଙ୍ଗ ରେ ହାଟକୁ। ଆ ସେପଟେ ହା ହଟା ବହୁତ ବଡ ନା ଏପଟ ନେମାଳ ଫେମାଳ ର ସେପଟ ହାଟ ଟା ବହୁତ ବଡ। ତ ସେଇଟା ବସେ ଗୁରୁବାର ରବିବାର ବସେ। ତ ମୁଁ ସବୁବେଳେ ବାପା ସ୍କୁଲୁ ରୁ ଆସିଲା ପରେ ତାଙ୍କ ସହିତ ଯାଏ ହାଟକୁ।
ଓ ଭଲ ଆଉ ସେଠି ତ
ଏ ହଁ।
ହଁ ଆରେ ସେଠି ମୁଁ ଯୋଉ ଯାଇଥିଲି ମାନେ ମନ୍ଦିରକୁ ମନ୍ଦିର ସାଇଡ୍ ରେ ଗୁପଚୁପ ବାଲା ଠିଆ ହେଇଥାନ୍ତି ଦିଟା ହେଲା ସିଏ ସେଠିକି ଆ ପର୍ମାନେଟ୍ ଗୁପଚୁପ ବାଲା ସେ
ଆଚ୍ଛା।
ଦେଖିଲି ମାନେ ଗୁପଚୁପ୍ ଟା ଝିଅ ପିଲା ଖାଇବାକୁ ଭଲ ପାଆନ୍ତି ନା ମୁଁ ସେଠି ଦେଖିଲି କି ସେଠି ଝିଅ ପିଲା କମ ପୁଅ ବହୁତ ମାନେ ଝିଅ ଇଷ୍ଟୁ ପୁଅର ରେଷିଓ ହେଲା ନ କୋଡିଏ ଇଷ୍ଟୁ ଅଶି ସେଇଭଳିଆ।
ହୁଁ ହୁଁ ଆଛା।
ହଉ ଆଉ ତାହେଲେ ଆଉ କଣ କହୁଚ ମୁଁ ରଖୁଚି ଆଉ।
ହଁ ମୁଁ ବି ଯାଉଚି ଏପଟେ ମୋର ଟିକେ କାମ ଅଛି।
ହଁ।